ହ୍ୟାଲୋ।
ନମସ୍କାର।
ଆଜ୍ଞା ନମସ୍କାର ଆଉ ଶୁଭ ସନ୍ଧ୍ୟା। ଆଉ ମୋ ନାଁ ଆଶୁଦୋଷ ଦ୍ୱିବେଦୀ ଆପଣଙ୍କ ନାଁ?
ମୋ ନାଁ ହେଉଛି ପାର୍ଥ ସାରଥି ନାୟକ୍।
ଆଜ୍ଞା ଆଉ ଟିକେ ଆପଣ ଭଏସ୍‌ ଟା ଟିକେ କ କ୍ଲିୟର ସବୁନି ଟିକେ ମାନେ ଇଏ କରିବେ କଥା ହେବେ ଆଉ।
ଆଜ୍ଞା।
ଆଉ ଆଜି ଆଜିର ବିଷୟବସ୍ତୁ ରହିବ ପରିବେଶ ସୁରକ୍ଷାବରେ ଆପଣ କିଛି ପରିବେଶ ସୁରକ୍ଷା ଶିକ୍ଷା ଉପରେ କିଛି ପ୍ରଶ୍ନ କିମ୍ବା କିଛି କହିବାକୁ ଚାହିଁବେ କି?
ହଁ ପରିବେଶ ସୁରକ୍ଷା ତ ଏ ବି ନିହାତି ଦରକାର ନିଶ୍ଚିନ୍ତ ଭବାରେ। ଯେଉଁଭଳି ଗଛ ଅବା କଟା ହେଉଛି ନୂଆ ଘରର ରାସ୍ତା ତିଆରି ହଉଛି ଯାହାଫଳରେ ପରିବେଶ ପ୍ରଦୂଷିତ ହଉଛି ଆମର ଅମ୍ଳଜାନ କମି ଯାଉଛି ତାପରେ ପଶୁପକ୍ଷୀ ସବୁ ସହରାଞ୍ଚଳମୁଖେ ହେଲେଣି।
ହୁଁ।
ତ ସେଥିପାଇଁ ପରିବେଶ ସୁରକ୍ଷା କରିବା ନିହାତି ଦରକାର। ହଉ ଆପଣଙ୍କ ମତରେ କଣ ପରିବେଶ ସୁରକ୍ଷା କହିଲେ?
ଆଜ୍ଞା ମୋ ମତରେ ପରିବେଶ ସୁରକ୍ଷା ଏଥିପାଇଁ କରିବା ଦରକାର କି ଆମର ଆମେ ବର ବର୍ତ୍ତମାନ ପିଢିରେ ଦେଖୁଛନ୍ତି କି କେତେ ଉତ୍ତପ୍ତ ମାନେ ଉତ୍ତପ୍ତ ଆମ ଭୂ ମାନେ ଭୂମଣ୍ଡଳ ହଉଚି। ଯାହାକି ବର୍ତ୍ତମାନ ଦେଖୁଥିବେ କି ତାପମାତ୍ରା ବୟାଳିଶି କିମ୍ବା ପଇଁଚାଳିଶ ପଚାଶ ରହୁଛି ଏବଂ ବର୍ଷା ବି ସଠିକ ସମୟରେ ଆସୁନି। ଆଉ ତ ଯାହା ଫଳରେ କି ଆମ ବିଶ୍ଵ ଉତ୍ତାପନୀୟ ଭ ଭଳିିକ ପ୍ରୋବ୍ଲେମ ମାନେ ଅ ଜିନିଷ ସୃଷ୍ଟି ହଉଛି ତ ଏହାକୁ ରୋକିବାକୁ ହେଲେ ଆମକୁ ପରିବେଶ ସଂରକ୍ଷଣ କରିବାକୁ ପଡିବ, ଆଉ ଯ ଯଦି ଆମେ ଏହାକୁ ନ ରଖିବା ଆମର ଏ ପିଢିଟି ଆମେ ତ ଭଲରେ ବଞ୍ଚିଯିବା ମତେ ଲାଗୁଚି କାରଣ ଯେହେତୁ ଆମ କତି ରେ ସାଯ୍ୟ ସାମଗ୍ରୀ ଅଛି। ବା ସେ ପିଢି ବଞ୍ଚିଯିବା, କିନ୍ତୁ ଆ ଆମ ପର ଯୋଉ ପିଢିଟି ଆସୁଛି ତ ସେମାନ କୁ ବଞ୍ଚିବା ପାଇଁ ବହୁତ ଗୁଡେ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ। କାରଣ ସେତେବେଳେ ଆହୁରି ଏବେଠୁ ଅଧିକ ଶିଳ୍ପାୟନ କେନ୍ଦ୍ର ବି ହେଇଯାଇଥିବ। ଏବଂ ବୃକ୍ଷ ବି ମଧ୍ୟ ଆଉ ନଥିବ ଏବଂ ଯୋଉ ବଣ ବା ଜଙ୍ଗଲ ଥିଲା ସେ ବି ପରିବେଶ ନଷ୍ଟ ହେଇଥିବ ଯାହା ଫଳରେ କିି ସେମାନେ ପିଢି ବିଶ୍ଵ ଉତାପନ ର ବହୁତ ସୀ କାର ବି ଭୋଗିବେ। ତ ଆପଣ କିଛି କହିବାକୁ ଚାହିଁବେ କି କଣ ଆ ପ୍ରଭାବ ପଡୁଛି ବିଶ୍ଵ ଉତ୍ତାପନି ର?
ଆଜ୍ଞା।
ଆପଣ କିଛି କହିବାକୁ ଚାହିଁବେ କି ବିଶ୍ଵ ଉତ୍ତାପନିର କଣ କିଛି ପ୍ରଭାବ ଅଛି ଜାଣିଛନ୍ତି?
ନାଇଁ ସେ ବିଷୟରେ ମୁ ତ ଅବି ଜ୍ଞତା ଜଳବାୟୁ ପରିବର୍ତ୍ତନ ତ ବହୁତ ହୋଉଚି।
ଟିକେ ଆପଣ ସାଉଣ୍ଡ ବଢାନ୍ତୁ ଟିକେ ଶୁଭୁନି ଟିକେ ସ୍ୱର ଜୋରେ ଟିକେ କଥା ହୁଅନ୍ତୁ।
ଏବେ ଶୁବିଲା ଆପଣଙ୍କୁ?
ହଁ, ହଁ, ହଁ।
ଠିକ୍ ଅଛି ମୋ ବି ଅଭିଜ୍ଞାତ ଜଳବାୟୁ ପରିବର୍ତ୍ତନ ହେଉଛି ବହୁତ
ହୁଁ।
ଡେଲି ଆମର ଏଠି ବର୍ଷା ହୋଉଛି, ତାପରେ ଚାରିଆଡ଼େ ପାଣି ବାହାରୁ ବି ବାହାରି ହୋଉନି।
ଆଛା, ଆ ଆ ଆମ ଏ ପଟରେ ତ ମରୁଡି ପଡିବାର ସ୍ଥିତି ଉପୁଜି ଥିଲା କିନ୍ତୁ ଯେହେତୁ ଏବେ ଲଘୁ ପଚାପଡ଼ି ଆସିଛି ବର୍ଷା ହେଇଛି ତ ମରୁଡ଼ୁର ଭୟ ଏବେ ନାହିଁ ତ ଏବେ ଭଲ ଭାବରେ ମାନେ ଯୋଉ ଲଗା ହେଇଥିଲା ହବ, ଧାନ ଆମର ଚାଷ ହେଇଥିଲା ବର୍ତ୍ତମାନେ ତ ସିଏ ଏବେ ବର୍ତ୍ତମାନ ଭଲସେ ହବ ଚାଲିବ ଟିକେ।
ଆଜ୍ଞା, ଏବେ ତ ମୁଁ ଟିଭିରେ ବି ଦେଖୁଥିଲି ଯେ ଅନ୍ୟାନ୍ୟ ବାହାର ଦେଶ ସରେ ହିମ ବାହ ଧୀରେ ଧୀରେ ତଳେ ଯାଉଛି ଯାହାଫଳରେ ସମୁଦ୍ର ପତନ ବଢ଼ିଥାଏ, ହେରା ତ ପୁଣି ଉ ଉପକୂଳ ଅଞ୍ଚଳ ପାଇଁ ଏହା ବହୁତ ବଡ଼ ବିପଦ।
ହଁ ହଁ ହଁ ଆଉ ଆଉ ଗୋଟେ ବି କଥା ଆପଣ ମାନେ ଆପଣ ବି ଶୁଣିଥିବେ କି ଆମର ଯୋଉ ଓଜନ ସ୍ତରରେ ଛିଦ୍ର ହଉଛି ସୃଷ୍ଟି ହେଇଛି, ଆଛା। ସେ ଓଜନ ସ୍ଥିରର ଛିଦ୍ର ହବାର କାରଣ ହଉଛି ସି ଏଫ ଏଫ ଗ୍ୟା ଗ୍ୟାସ। ତ ସେ ଗ୍ୟାସକୁୁ ବିଶ୍ଵର ସମଗ୍ର ଦେଶ ମାନେ ଏକତ୍ରିତ ହେବେ ସେ ଗ୍ୟାସ କୁ ନିଷିଧ କରିବା ଦ୍ଵାରା ଯୋଉ ଛିଦ୍ର ଉଣେଇଶହ ପଚାଶ ମସିହା ନା ସତୁରି ମସିହା ଦେଖ ଦେଖା ଯାଉଥିଲା ବର୍ତ୍ତମାନ ସେ ଛିଦ୍ର ଆଉ ଦେଖା ଯାଉ ନାହିଁ, ତ ଏଇଠି ଗୋଟେ କଥା କଥା ଆପଣ ଦେ ଦେଖନ୍ତୁ କି ଯୋଉ ଛିଦ୍ର ଟା ଥିଲା ସେ ଛିଦ୍ରଟା ଯଦି ଆମେ ମିଶିକି ମିଳିତ ହେଇକି ବନ୍ଦ କରି ପାରିଲେ ତ ଇଏ ବିଶ୍ୱ ଉତ୍ପନ ସହିତା ଆମେ ଲଢେଇ ପାରିବା କାରଣ ନା ଆମେ ଅତିତରେ ଏଭଳି ଲଢେଇ ଲଢି ସାରିଚନ୍ତି। ତ ପ୍ରଥମେ ଆପଣ କୁହନ୍ତୁ ଏଇ ଯୋଉ ଆ ଆସୁଥିବା ବି ଆଗକୁ ଆସୁ ମାଡି ଆସୁଥିବା ବି ଦରୁ ମାନେ କେମିତି ପରିବେଶ ସୁରକ୍ଷା କରାଯାଏ ପୁରା ଆପଣ କିଛି
ଆମେ ସମସ୍ତେ ମିଳିମିଶି ଯଦି ଗଛ ବୃକ୍ଷରୋପଣ କରିବା। ପରିବେଶ ପ୍ରଦୂଷଣ ନ କରିବା।
ହୁଁ।
କମ୍ ଜାଳେ ଇଏ ବ୍ୟବହାର କରିବା ଯାହାଫଳରେ ବାୟୁ ପ୍ରଦୂଷଣ ମଧ୍ୟ କମ୍ ରହିବ। କଳକାରଖାନା ମାନଙ୍କରେ ଇଏ କରିବା। ଆଉ ନିମି ଅଳିଆ ଆବର୍ଜନା ଆମେ ଯୋଉ ନଦୀରେ ପକାଉଚେ ସେଥିପାଇଁ ସେଥିପାଇଁ ବି ଜଳ ଜୀବମାନେ କେତେସାରା ଅସହ୍ୟ ହଉଚନ୍ତି ତାପରେ ଆହୁରି ଆମର ବାୟୁ ପ୍ରଦୂଷଣ ହେଲେ ଆମେ ନିଶ୍ଵାସ ପ୍ରଶ୍ୱାସ ନେବାରେ ବି ଅସୁବିଧା ହଉଚି।
ହୁଁ।
ତ ସେଥି ସ ସବୁପ୍ରତି ଦେଖି ଆମେ ବୃକ୍ଷରୁପଣ କରିବା।
ଆଚ୍ଛା ଏଇ ଆପଣ ମତରେ ଏଇଆ ତ ମୁଁ ତ ମୋ ମତ ଏବେ ଦବାକୁ ଚାହିଁବି ଆପଣ ଜାଣିବାକୁ ଚାହିଁବେ କି?
ଆଜ୍ଞା କୁହନ୍ତୁ।
ମୋ ମତରେ ତ ପ୍ରଥମ କଥା ହେଲା ବୃକ୍ଷରୋପଣ କରିବା ନିଶ୍ଚିତ। ବୃକ୍ଷରୋପଣ କରିବା ସତ୍ୱେ ଆମର ଯୋଉ ନୂତନ ସିଲାବସ ଆସୁ ସୁଚି କିମ୍ବା ପୁସ୍ତକ ଆସୁଚି ପିଲାମାନୁଙ୍କୁ ତା ଦେହରେ ବୃକ୍ଷରୋପଣ ଏବଂ କିପରି ହବ ସେ ଜିନିଷ ଶିଖେଇବା ଜଣେଇବା ଦରକାର ଯେଉଟା କି ଆ ସୁଚି ବର୍ତ୍ତମ ସିଲାବସ୍ ରେ କିନ୍ତୁ ତା ସହିତ ବି ପିଲାମାନଙ୍କୁ ଟିକେ କେମିତି ପିଲାମାନେ ବୃକ୍ଷରୋପଣ ବି କରାଇବା ଦରକାର ଯାହାଦ୍ୱାରା କି ତାଙ୍କର ଗୋଟେ ସବୁଦିନର ଏହା ଗୋଟେ ଅଭ୍ୟାସରେ ପରିଣତ ହବ ସେମାନେ ବୃକ୍ଷରୋପଣ କରିକି ପରିବେଶକୁ ରକ୍ଷା କରିପାରିବେ। ତ ଏହା ଦ୍ଵାରା ପରିବେଶ ସଂରକ୍ଷଣ ହେଇପାରିବ।
ଆଜ୍ଞା ଏବେ ତ ଯୋଉ କାରଖାନା ର ଯୋଉ ଚିମିନିରୁୁ ମଧ୍ୟ ବହୁତ ଧୂଆଁ ବାହାରୁଚି ଏଇ ଧୂଆଁ ଦ୍ଵାରା ବିଭିନ୍ନ କ୍ଷ ତିକାରକ ଗ୍ୟାସ୍ ପୃଥିବୀର ତାପମାତ୍ରା ବି ବଢ଼ାଇଥାଏ।
ହୁଁ ହୁଁ ହୁଁ।
ଆଉ ଏବେ ତ ଶୁଣିବାକୁ ମିଳୁଚି ଏହାକୁ ଗ୍ରୀନ୍ ହାଉସ୍ ପ୍ରଭାବ ମଧ୍ୟ କୁହାଯାଏ।
ସବୁଜ ଗୃହ ପ୍ରଭାବ ଆଚ୍ଛା ହଁ ସବୁଜ ଗୃହ ପ୍ରଭାବ ପାଇଁ ତ ବିଶ୍ଵ ଉତ୍ତାପନ ଜନିତ ପ୍ର ମାନେ ଅସୁବିଧା ସୃଷ୍ଟି ହେଇଚି ନା।
ଆଜ୍ଞା ସେଥିପାଇଁ ତ ଗ୍ରୀଷ୍ମ ଋତୁରେ ଅବୟ ଅସହ୍ୟ ଗରମ ସହିବାକୁ ପଡୁଚି।
ହୁଁ ହୁଁ ହୁଁ ଓ ଅତ୍ୟଧିକ ଗରମ ଏବଂ ଅ ଏବର୍ଷ ବି ଦେଖିଥିବେ କି ଅଚାନକ ଭାବରେ ଶୀତ ର ପରିମାଣଟି ବି ବଢି ଯାଇଥିଲା। ଯାହାଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଆଜ୍ଞା ଏତ ଖରା ପାଇଁ ଚାଷୀମାନେ ବି ମଧ୍ୟ ଏଥର ବହୁତ କ୍ଷତି ସହୁଚନ୍ତି
ହୁଁ
ଠିକ୍ ସମୟରେ ବର୍ଷା ନହେଲେ ଫସଲ ମଧ୍ୟ ନଷ୍ଟ ହୋଇଯାଇଥାଏ ଅଧିକା ବର୍ଷା ହେଲେ ମଧ୍ୟ ଫସଲ କ୍ଷତି ହୋଇଥାଏ।
ଆଜ୍ଞା ଆଉ ତା ତା ସଙ୍ଗେ ସଙ୍ଗେ ବ ଅତ୍ୟଧିକ ବର୍ଷା ଦ୍ଵାରା ବନ୍ୟାର ଅ ଭଳି ବନ୍ୟା ଭଳି କିଛି ଅସୁବିଧା ବି ସୃଷ୍ଟି ହୋଇଥାଏ ଯାହା ଫଳରେ କି ବହୁତ ଧନ ଜୀବନ ନଷ୍ଟ ହୋଇଥାଏ ଏଟା ବି ଆପଣ ଇଏ କରିଥିବେ।
ଆଜ୍ଞା ଏବେ ଆପଣ ତାହେଲେ କଣ ପଢ଼ାପଢ଼ି ଏଇ ବିଷୟରେ କରୁଚନ୍ତି।
କୋଉ ବିଷୟରେ କହିଲେ?
ଆପଣ ଏବେ ପଢାପଢି କଁ କରୁସ୍
ହଁ ମୁଁ ବର୍ତ୍ତମାନେ ଆ ଗ୍ରାଜୁଏସନକୁ ସ୍କ ସାରି ସାରିଚି ବର୍ତ୍ତମାନେ ମୁଁ ଡିପ୍ଲୋମା ଆଡମିସନ କରିଚି ଆଉ ଏହି ଚାଲିଚି ଆପଣଙ୍କର।
ମୋର ବି ସେଇ ଅବିକା ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା ତାପରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଚଲାଇଚି।
ବାଛା ଆଚ୍ଛା ଆପଣ ଯୋଉ ଗ୍ରାଜୁଏସନ କରି ଥିଲେ କୋଉ ବିଷୟ ଉପରେ ନେଇ କରିଥିଲେ।
ମୋର ଏଇ କମ୍ପୁଟର ବିଷୟରେ ଇନଫର୍ମେସନ୍ ଟେକ୍ନୋଲୋଜି ମ୍ୟାନେଜମେଣ୍ଟ।
ଆଚ୍ଛା ମାନେ କମ୍ କମର୍ସ ନା ସାଇନ୍ ଯୋଉ ବିଜ୍ଞାନ ନା ଆମର ବାଣିଜ୍ୟ। ବିଜ୍ଞାନ ଆଚ୍ଛା ଆଚ୍ଛା ମୋ ମୋର ଥିଲା ସଂସ୍କୁତ ସମ୍ମାନ ବିଭାଗ।
ଆଜ୍ଞା।
ଏଇ ସବୁ ଥିଲା। ଆପଣଙ୍କ ଜୀ ଜୀବନ ଲକ୍ଷ୍ୟ କଣ ଅଛି ମାନେ ଆପଣ ବଡ ହେଇ କଣ ହେବେ ଆପଣ ଏହାକୁ
ମୁଁ ତ ଭାବୁଥିଲି ଏଇ ସରକାରୀ ଚାକିରିରେ ଦେଖୁଛି ବ୍ୟାଙ୍କ୍ ମ୍ୟାନେଜର୍ ରହିବା ପାଇଁ ପ୍ରିପେୟାର୍ କରୁଛି। ଯଦି ସେଇଟା ସଫଳ ନ ହେଲା ସଫ୍ଟୱେୟାର୍ ଇଞ୍ଜିନିୟରିଂ ହବା ପାଇଁ ଏ ଚେଷ୍ଟା କରିବି ଆଉ।
ଆଚ୍ଛା ଆପଣ ମାନେ ଆଁ କୁର୍ତିମ ଯୋଉ ଉଁ ଇଏ ଉପରେ ରହିବେ ଆଚ୍ଛା ଠିକ୍ ଅଛି ଆଉ ଯଦି ସିଏ ସିଏ ବି ସ ଫଳ ନହେଲା ତାପଲେ ଆଉ କିଛି ବି ଲଖିଥିବେ କି ଏଟା ନହେଲେ ଏଟା ହେଇଯିବି।
ଆଜ୍ଞା ଆଉ ଆପଣଙ୍କର ଲକ୍ଷ୍ୟ କଣ?
ମୋର ତ ସେମିତି ଲକ୍ଷ୍ୟ ନାଇଁ ମୁଁ ଯେହେତୁ ଆ ବିଦ୍ୟୁତ୍ ଉପରେ ଏଇଣା ଅନୁଧ୍ୟାନ କରୁଚି ବା ପାଠ୍ୟକ୍ରମ ପଢିଚି। ତ ମୁଁ ସେ ବିଦ୍ୟୁତ୍ ବିଭାଗ ଲେବେରେ ଯିବାକୁ ଚାହୁଁଚି ଯେମିତିକି ଆମର ବଡ ବଡ ଶିଳ୍ପାୟନ ଅଛି ଆପଣ ଶୁଣିଥିବେ। ଟାଟା ଜିନ୍ଦଲ ଏବଂ ଏଇ ସବୁ ଶିଳ୍ପାୟନ ଉପରେ ମୁଁ ଅନୁଧ୍ୟାନ କର୍ ତାଙ୍କର ସେଇଠି ରହିଆକୁ ଚାହୁଁଚି ଆଉ ଫ୍ୟାକ୍ଟ୍ରି ମା ବଡ ବ ଡ ଆମର ଯୋଉ ଫ୍ୟାକ୍ଟ୍ରି ସେଇଠି ରିହିବାକୁ ଚାହୁଁଚି। ଆଉ ତା ଦ୍ଵାରା କିଛି ଆଉ ତ କିଛି କରିହବନି। ଆଉ ମୁଁ ସେଇ ସବୁ ଜିନିଷରେ ଚାହୁଛିଁ ମୁଁ ସେଇ ମାନେ ବିଦ୍ୟୁତ୍ ଉପରେ ଉପକରଣ ଉପରେ ହିଁ ରହିବାକୁ ଚାହୁଁଛି।
ଆଜ୍ଞା ଆଉ ଆପଣ ଘରେ କେମତି କଁ ଅଛନ୍ତି?
ହଁ ଘରେ ଆମର ଅଛନ୍ତି ଆମର ହଉଚି ଯଏ ଆମର ହଉଚି ମିଶିକି ଫ୍ୟାମିଲି ଅଛ ମାନେ ପରିବାର ଅଛି। ଆଉ ଆ ଆମର ମୋ ବାପା ବଡ ବାପା ମୋ ବଡ ବାପାଙ୍କର ତିନି ପୁଅ ମୋ ବାପାଙ୍କର ତ ଆମେ ଦି ଭାଇ ଆପଣଙ୍କ ପରିବାର ବିଷୟରେ କିଛି କୁହନ୍ତୁ ଟିକେ।
ହଁ ଆମର ବି ବାପା ହଉଛନ୍ତି ଚାରି ଭାଇ ଆମେ ଅବେ ଗାଁରେ ରହୁଥୁଲୁ ଛୋଟବେଳ ଯାଏଁ ଅବିକା ଷଷ୍ଠ ଶ୍ରେଣୀ ପର ଠାରୁ ଆମେ କଟକ ଆସି ଏଇଠି ସହରରେ ରହୁଛୁ। ଏଇ ବାବା ଏଇଠି ପ୍ରାଇଭେଟେ ସଂସ୍ତାରେ ଜବ୍ କରୁଛନ୍ତି ମାମା ହାଉସ୍ ୱାଇଫ୍ ଅଛ ଚନ୍ତି ଆଉ ଆଉ ଭାଇର ଏଇ ବର୍ଷ ଦଶମ ସଇଲା। ସେ ପ୍ଲସ୍ ଟୁ ସାଇନ୍ସ ପଢିବ ଏ ରେଭନ୍ସା ବିଶ୍ୱବିଦ୍ୟାଳୟରେ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଛା ମୋ ବି ମୋ ମାମା ବି ହାଉ ଅଛନ୍ତି ଆମର ଘ ଘର କାମ ଗୃହ କାମ କରନ୍ତି। ମୋ ବାପା କିନ୍ତୁ ଆମର ଜିନ୍ଦନ କମ୍ପାନୀ ରେ ଆମର ଯୋଉ ଉଁ ସିଭିଲ୍ ଇଞ୍ଜିନିୟର୍ ଅଛନ୍ତି। ଆଉ ମୁଁ ବ ଆଉ ସବୁ ଘରେ ଅନ୍ୟ ସାଧାରଣ କାମ ଚାଷ ଆମ ପୂଜା କାମ ଏସବୁ କାମ କରନ୍ତି, ଠାକୁରଙ୍କ ପୂଜା କାମ ଚାଷ ଏସବୁ କାମ କରନ୍ତି।
ଏଥର ତାହେଲେ ରଥଯାତ୍ରରେ କୁଆଡ଼େ ଯାଉଚନ୍ତି ବୁଲିଆକୁ?
ରଥଯାତ୍ରା ଏକ ଆମ ସେପଟେ ଗୋଟେ ହରିପୁର ବୋଲି ଗୋଟେ ସ୍ଥାନ ଅଛି ଆପଣ ଜାଣିଥିବେ?
ଆଜ୍ଞା ଆପଣଙ୍କ ଘର ଏଇ
ନାଇଁ-ନାଇଁ-ନାଇଁ ଆମ ଘର ଯାଜପୁର କୁଆଖିଆ ପାଖରେ, ଆଉ ଏ ହରିପୁରରେ ଏକ ରଥଯାତ୍ରା ହେଉଚି, ତ ସେଠାକୁ ମୁଁ ମୋ ଉଁ ମିତ୍ରମାନେ ମତେ ଡକେଇଚନ୍ତି ସେଠାକୁ ମୁଁ ଯିବି। ତ ରଥଯାତ୍ରାରେ ତାଙ୍କ ସହିତ ମୁଁ ଟିକେ ସମ୍ମିଳନୀରେ ସମହିତ କରିବି।
ଆଜ୍ଞା ଆମେ ବି ଏଇ ସାଙ୍ଗମାନଙ୍କ ସହିତ ଯେ ଏଥର ପୁରୀ ଯିବୁ ବୋଲି ବାହୁଡ଼ରେ ଭାବିଥିଲୁ।
ହୁଁ।
ଆଜ୍ଞା, ସବୁ ପ୍ରତିବର୍ଷ ଆମେ ବାଉଡ଼ାରେ ପୁରୀ ଯାଉଚୁ।
ହୁଁ, ଆଚ୍ଛା ବାହୁଡାରେ ପୁରୀ କିି ଯିବେ କିଛି ସୁରକ୍ଷା ବ୍ୟବସ୍ଥା ମାନେ ଭଉତ୍ ଭିଡ ହେଇଥିବ ଏବଂ
ତ ବହୁତ୍ ଭିଡ଼।
ହୁଁ-ହୁଁ ନିଶ୍ଚିତ-ନିଶ୍ଚିତ। ଆଚ୍ଛା ଆଉ ବାହୁଳାକୁ ଏଥର ଗଲେ ଆଉ ଆମ ପାଇଁ କିଛି ଉପହାର ବି ନେଇକି ଆସ୍ ଥିବେ, ଏଟା ମୁଁ ମଜାରେ କହୁଚି ଆପଣଙ୍କୁ। ଆଚ୍ଛା, ଜଗନ୍ନାଥଙ୍କୁ ଦର୍ଶନ କରିବେ ଏବଂ ଠାକୁରଙ୍କୁ ପାର୍ ର୍ଥନା କରିବେ କି, ଆପଣ ଯେମ୍ତି ସଦା ସର୍ବଦା ଖୁସିରେ ରହିବେ। ଇରେ ପ୍ରାର୍ଥନା କରିବେ ତାଙ୍କ ପରିବାର ମଙ୍ଗଳ ରହିବେ ମଙ୍ଗଳ ହବ।
ଆଉ ଆପଣ ଏଥର ରଜରେ କେମିତି କଣ ରଜ ପାଳନ କରିଚନ୍ତି ଏଇ ବର୍ଷ? ଏଇ ବର୍ଷ କେମ୍ତି କଣ ରଜ ପାଳନ କରିଚନ୍ତି?
ହଁ ରଜରେ ତ ଏଥର ହଉଚି ଭଉତ୍ ଜୋର ଗରମ ଥିଲା ଆପଣ ଜାଣି ଥିବେ, ଗୁଳଗୁଳି ହଉଥିଲା। ତ ସେଭଳି କିଛି ହେଇନି, ମୁଁ ପ୍ରଥମ ରଜ ଦିନ ଟିକେ ବୁଲିବାକୁ ଯାଇଥିଲି। ଆଉ ତୃତୀୟ ରାଜ ଦିନ ବୁଲିବାକୁ ଯାଇଥିଲି, ମଝି ରଜ ଦିନ କୁଆଡେ ଯାଇ ହେଲାନି, ଆଉ ସେଇ ଆମ ତାପରେ ସେଦିନ ବି ତାପରେ ବର୍ଷା ବି ରଜରେ ଏଥର ହେଇଚି ଜୋର୍ସୋରେ। ଆଉ ଆମର କ୍ରି କେଟେ ଖେଳ ବି ଚାଲୁଥିଲା, ମ୍ୟାଚ୍ ଚାଲୁଥିଲା ଆଉ ସେସବୁରେ ବି ଭାଗ ନେଇଥିଲି କ ରାତିରେ ବି କବାଡି ମ୍ୟାଚର କବାଡି ଖେଳ ଅନୁଷ୍ଠିତ ହେଇଥିଲା, ସେଥିରେ ଅବସ୍ ଭାଗ ନେଇନଥିଲି, କିନ୍ତୁ ମୁଁ ଖେଳର ମାନେ ଦେଖୁଥିଲି ସବୁ ଆଉ। ହଁ-ହଁ ମୁଁ କ୍ରିକେଟ୍ ଖେଳେ।
ଠିକ୍ ଅଛି। ନାଇଁ ମୁଁ ଏତେ କ୍ରିକେଟ୍ ଦେଖିବାକୁ ଭଲ୍ ଲାଗେ କିନ୍ତୁ ଛୋଟବେଳେ ଖେଳୁଥିଲି ଅଵିକା ଆଉ ଅଭ୍ୟାସ ନାହିଁ, ସେଥିପାଇଁ ଆଉ ଖେଳୁନି।
ଆଚ୍ଛା-ଆଚ୍ଛା-ଆଚ୍ଛା ନା-ନା ମୁଁ ଛୁଆ ଆମର ଖେଳ ମୋର ଛୁଆଟି ବେଳୁ ଅଛି, ଏବେ ବି ଅଛି ଆଉ ଡାହାଣ ହାତ ରା ଆମର ରାଉଣ୍ଡ ଆର୍ମ ଫାଷ୍ଟ ବୋଲର୍ ଆଉ ଡାହାଣ ହାତର ବ୍ୟାଟ୍ ଆମ ବ୍ୟାଟ୍ସମ୍ୟାନ୍ଏବଂ ଆପଣ ତଥାପି କେବେ?
ଆମେ ହଁ ବ୍ୟାଟିଂ କରେ, ପ୍ରାୟତଃ ବୋଲିଂ ଭଲସେ ଆସେନି ତ ବ୍ୟାଟିଙ୍ଗ କରିଥାଏ ଆଉ।
ଆଜା ଆପର ବୋଲିଂ କରନ୍ତି ଫୋପାଡ଼ିକି ଫୋପ ଫିଙ୍କନ୍ତି ନାଁ ମାନେ ପୁରା ହା ତ ବୁ ଘୂର୍ଣ୍ଣ ଘୂର୍ଣ୍ଣୟମାନ କରି ପକାନ୍ତି?
ଗାଁରେ ଏମିତି ଫିଙ୍ଗା ହୁଏ। ହାତ ବୁଲେଇକି ଆମେ ପକେଇ ପାରୁନା।
ଛା ଆଚ୍ଛା ଆଚ୍ଛା ଆଚ୍ଛା ନାଁ ଆମର ବି ମିଟି ହୁଏ କିନ୍ତୁ ମୁଁ ହାତ ବୁଲେଇକି ପକେଇବାକୁ ଅଧିକ ଚେଷ୍ଟା କରେ କାରଣ ସିଏ ଗୋଟେ ମାନେ ପ୍ର ମାନେ ଲାଗେ କିି ଯିଏ କି ପ୍ରକୃତରେ କ୍ରିକେଟେ ଖେଳୁଚି ସେଇ ଭଳିଆ ଲାଗେ। ଏବେ ତ ସମୟ ସୀମା ବହୁତ ସମ୍ କମ୍ ରହିଲା। ମୁଁ ଆପଣଙ୍କ ହତ ପୁନର୍ବାର ଯୋଡ଼ି ହବାକୁ ଭୋଉତୁ ଇଚ୍ଛୁକ ଅଛି। ବୋହୁତ ବୋହୁତ ଧନ୍ୟବାଦ ମୋ ସହିତ ବାର୍ତ୍ତାଳାପ କରିିଥିବରୁ। ଆପଣଙ୍କ ସହିତ କଥା ହେଇ ଭୋଉତ ଭଲ ଲାଗିଲା।
ଧନ୍ୟବାଦ।
ଆପଣଙ୍କ କିଛି କୁହନ୍ତୁ। ଆ ମୁଁ ସତା